ହ୍ୟାଲୋ।
ଆଜ୍ଞା ବନ୍ଧୁ ନମସ୍କାର। କେମିତି ଅଛନ୍?
ହଁ ଭଲ ଅଛି। ତମେ କେମିତି ଅଛ?
ଆଜ୍ଞା ମୁଁ ବି ବହୁତ ଭଲ ଅଛି। ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଅଛି।
ତ ଏମିତି ବାସ ବସି ବସି ଫୋନ କରିଦେଲି। କାହିଁକି ନା ଆଜି ପାଗଟା ବହୁତ ସୁନ୍ଦର ଲାଗୁଛି ତ ସେଥିପାଇଁ ଭାବିଲିକି ଫୋନ କରିଦେବି ବୋଲି। ଆଉ କେମିତି କଣ ଆପଣଙ୍କର ସେପଟେ ପାଗ ଅଛି?
ପାଗ ଖରା ତ ଦିନରେ ଆଜି ବହୁତ ହଉଥିଲା। କିନ୍ତୁ ଏବେ ମାନେ ଟିକେ ପବନ ଦଉଛି। ଥଣ୍ଡା ପବନ ଅଛି।
ଆଚ୍ଛା। ନିଶ୍ଚିତ ଭାବରେ ତ ଏମିତି ଆମ ଏପଟେ ତ ମୁଁ କହିବାକୁ ଗଲେ ଟିକେ ବର୍ଷା ପାଗ ଦେଇଛି। ଆଉ ପାଗଟି ବହୁତ ସୁନ୍ଦର ମଧ୍ୟ ହେଇଛି। ଆଉ ଏମିତି ପାଗ ହେଲେ ବହୁତ ଭଲ ଲାଗେ। ଯେମିତି ଯଦି ଦିନରେ ଖରା ହୁଏ ଆଉ ସନ୍ଧ୍ୟା ବେଳେ ଯଦି ଟିକେ ଅଳ୍ପ ବହୁତ ମେଗ ହେଇଯାଏ। ତ ପାଗଟି ବହୁତ ଭଲ ଲାଗେ। ଆଉ ଏମିତି ପାଗରେ ମତେ ବ
ଇଏ ବା।
ହଁ ନିଶ୍ଚିତ ଭାବରେ ଆଉ ଏମିତି ପାଗରେ ବର୍ଷା ଋତୁର କଥା ବି ମନେ ପଡିଯାଏ ଆଉ ଆପଣଙ୍କର ବର୍ଷା ଋତୁ ପସନ୍ଦ ନା କୋଉ ଋତୁ ପସନ୍ଦ ଆପଣଙ୍କୁ।
ହଁ ମତେ ବର୍ଷା ଋତୁ ବି ଭଲ ଲାଗେ। କାରଣ ଅ ସେଥିରେ ବର୍ଷା ଯଦି ହୁଏ। ମାନେ ଗଛରେ ପାଣି ଦବାକୁ ପଡେ ନା। ଆଉ ଯେକୌଣସି ବି ଗଛ ପାଣି ପାଇକିନା ସେ ଭଲସେ ବଞ୍ଚନ୍ତି।
ନିଶ୍ଚିତ ଭାବରେ। ବହୁତ ହଁ ସେଇଟା ତ ତମେ ଠିକ କଥା କହିଲ। ଯେ ସବୁ ଗଛକୁ ପାଣି ଦବାକୁ ପଡେନି। ଆଉ ଗଛରେ ପାଣି ଦେଲେ ତାର ସବୁଜିମା ବି ବଢିଯାଏ। ମତେ ବି ମତେ ବର୍ଷା ଋତୁ ଶୀତ ଋତୁ ବହୁତ ଭଲ ଲାଗେ। ଆଉ କାହିଁକି ନା ବର୍ଷାଋତୁରେ ବି ଆମକୁ ଏତେ ଖରା କାଟେନି। ଆ ଶୀତ ଋୁରେ ତ ବୋହୁ ବହୁତ ଅଧିକ ଶୀତ ଲାଗେ। ତ ସେଥିପାଇଁ ମତେ ଦୁଇଟି ଋତୁ ବହୁତ ପସନ୍ଦ ଲାଗେ। ତମକୁ କୋଉ କୋଉ ଋତୁ ପସନ୍ଦ ଲାଗେ?
ଆଉ ଶୀତଋତୁ ତମକୁ ଭଲ ଲାଗେ କଣ ପାଇଁ?
ହଁ ଶୀତ ଋତୁରେ ପାଗ ବହୁତ ଆରାମ ଦାୟକ ଥାଏ। ଅଧିକ ଗରମ ନଥାଏ। ଆଉ ବର୍ଷା ମଧ୍ୟ ନଥାଏ। ଆଉ ବୁଲାବୁଲି କରିବାର ସବୁଠୁ ଭଲ ସମୟ। ଯେମିତି କି ସମସ୍ତେ ପିକନିକ ଯାଆ ଦୂର ଜାଗାକୁ ଘର ଲୋକଙ୍କ ସହିତ ପରିବାର ସହିତ ଯିବା ପାଇଁ ବହୁତ ପସନ୍ଦ କରନ୍ତି। ସେଥିପାଇଁ ମୋତେ ଶୀତଋତୁ ବହୁତ ଭଲ ଲାଗେ।
ହଁ। ଆଉ ମାନେ ଶୀତ ଦିନରେ ଯେମତି କିି କୁହୁଡି ଭଲ ପଡିଥାଏ।
ହଁ ଯାହାବି କହିଲ ଠିକ କହିଲ। ଯେ ଶୀତ ଋତୁରେ ପାଗ ବହୁତ ଭଲ ଲାଗେ। କୁହୁଡି ମଧ୍ୟ ପଡିଥାଏ। ଆଉ ଦେଖିବାକୁ ବି ବହୁତ ସୁନ୍ଦର ଲାଗେ। ଯେମିତିକି ବର୍ଷା ଦିନ ଭଳିଆ ପାଣି କାଦୁଅ ଚାରିଆଡେ ନଥାଏ। ନା କି ଖରା ଦିନ ଭଳିଆ ଗରମ ଥାଏ। ଆଉ ଶୀତରୁ ବହୁତ ସୁନ୍ଦର ବି ଲାଗେ। ବିଭିନ୍ନ ସବୁ ପ୍ରକାର ନୂଆ ନୂଆ ମଧ୍ୟ ଖାଇବାକୁ ମିଳେ।
ହଉ ତମକୁ ମାନେ ଯେମିତି କି କିଛି ଚାହା କଫି ଶୀ ଶୀତ ଦିନେ କିଛି ପିଇବାକୁ ଭଲ ଲାଗେ ନା ଭଲ ଲାଗେନା।
ନିଶ୍ଚିତ ଭାବରେ ଗରମ ଚାହା କଫି ପିଇବାର ତ ମଜା ହିଁ କିଛି ଅଲଗା ଥାଏ ଶୀତ ଦିନରେ। ଆଉ ଶୀତ ଦିନରେ ଚାହା, କଫି କଣ ଆମେ ବିଭିନ୍ନ ପ୍ରକାର ଖାଇବା ଯୋଉଟା କି। ଅ ମାନି ନିଅ କି ଆମେ ଖରା ଦିନରେ ସେଟା ପସନ୍ଦ ଲାଗେନି କିନ୍ତୁ ଶୀତ ଦିନ। ରେ ଖାଇବାକୁ ବହୁତ ଭଲ ଲାଗେ ନୂଆ ନୂଆ। ପରିବା ଯେମିତି ଆମକୁ ବିଭିନ୍ନ ପ୍ରକାରର କୋବି ସେ ଟାଇମରେ ଯୋଉଟା କି ଦେଶୀ ଉପାୟରେ ମିଳେ। ଏବେ ତ ସବୁ ପରିବା ମିଳି ଯାଉଛି ଯେମିତି କିି ଆମର। ଅ ଫ୍ରିଜ ରେ ଯୋଉ ଫ୍ରିଜର ଏବେ ଗମେଣ୍ଟ ଯୋଉ ତିଆରି କରିଛନ୍ତି ସେଥିରେ କଫି ମିଳିଯାଉଛି କିନ୍ତୁ ଶୀତ ଦିନରେ ସେଟା କଣ କି ଆମକୁ ପ୍ରାକୃତିକ ହିସାବରେ ମିଳୁଥାଏ ଫୁଲକୋବି, ବନ୍ଧାକ ବି ଫଳକୋବି ସବୁ ମିଳିଥାଏ ସେଥିପାଇଁ ବି ମତେ ବହୁତ ଭଲ ଲାଗେ।
ଅ ହୁଁ ଖରାଦିନେ ବି ସେମିତି ମାନେ କିଛିଟା ଫଳ ଅଛି ଯୋଉଟା କି ଖାଇବାକୁ ବି ଭଲ ଲାଗେ। ତରଭୁଜ ଯେମିତି କି ଆମ୍ବ ହଉ ତରଭୁଜ ହଉ ଏସବୁ। କି ମାନେ ଲିଚୁ ହଉ ଏସବୁ। ତମେ ସବୁ ଖାଅ ନା ଖାଅନି?
ହଁ ମୋର ବହୁତ ପସନ୍ଦ କହିବାକୁ ଗଲେ ମତେ ଆମ୍ବ ବହୁତ ପସନ୍ଦ ଆଉ ଖରା ଦିନରେ ଯେମିତି। ଫଳକୁ ଆମ୍ବ ଅଧିକ ହିଁ ମିଳିଥାଏ ଆମ୍ବକୁ ମଧ୍ୟ ଫଳ ମାନଙ୍କର ରାଜା ବି କୁହାଯାଏ। ଆଉ ଖରା ଦିନରେ ହିଁ ସେଟା ମିଳିଥାଏ ତ ମତେ ଖରା ଦିନ। କହିବାକୁ ଗଲେ ସେଇଥିପାଇଁ କେବଳ ପସନ୍ଦ ଲାଗେ ଯେ ଆମ୍ବ ମିଳିଥାଏ ଖାଇବା ପାଇଁ।
ହଁ ଆମର ତ ଏବେ ମାନେ ଏ ବର୍ଷ ତ ବି ବହୁତ ଆମ୍ବ ହେଇଛି। ପଚାରେ କାରଣ ଏବେ ବି ମୁଁ ଯୋଉ ଘରକୁ ଯାଇଥିଲି। ଆଁ ତ ଆମର ଯୋଉ ଗଛ ଅଛି ଆମ ଘର ପାଖରେ ତିନ ଟା ଗ ଆମ୍ବ ଗଛ ଅଛି। ତିନଟା ଆମ୍ବ ଗଛରୁ ମାନେ ସେ ଏ ଛୋଟ ଛୋଟ ଗଛ ଗୁଡା କିନ୍ତୁ ସେଥିରେ ଆମ୍ୱ ହେଇଯାଇଛି ଆଉ ସେଗୁଡା ମୋ ଜେଜେ ଲଗେଇଥିଲେ। ଆ ତ। ସେଠି ହେଇଛି କି ପୁରା ହଳଦିଆ ହେଇଯାଇଥିଲା। ହଳଦିଆ ହେଇଯାଇଥିଲା ଯୋଉ ମୁଁ ତାକୁ ମାନେ ନିଜେ ହାତରେ ବି ତୋଳିକି ଆଣିକି ଖାଇଛି।
ଆରେ ୱା ଯାହା ହଉ ତମର ଗୋଟେ ସୁନ୍ଦର ଅନୁଭୂତି ମୁଁ ଶୁଣିଲି ଯେ ତମେ ଆମ୍ବ ବ ଗଛ ବି ତମର ଅଛି ତମେ ନି ତୋଳିକି ବି ଖାଇଛ କେତେ ବହୁତ ହି ଭଲ କଥା ବହୁତ ମଜା ଲାଗିଥି।
କାରଣ ନିଜ ହାତରେ ମାନେ ଆମ୍ବ ତୋଳିିକି ଆଣି ଖାଇବ ନା ଉଁ ମାନେ ଉଁ ମଜା ଲାଗେ।
ହଁ ନିଜ ବାଡିରେ ଯଦି ଗଛ ହେଇଥିବ ତ ଆହୁରି ସୁନ୍ଦର ଲାଗେ ଖାସ କରିକି ଯେତେବେଳେ। ନିଜ ଗଛରେ ଆମ୍ବ ହେଇକି ପାଚିଥିବଟା ଦେଖିବାକୁ ବି ବହୁତ ସୁନ୍ଦର ଲାଗେ ଇଚ୍ଛା ବି ହୁଏନି ତାକୁ ତୋଳିବା ପାଇଁ। ତାହେଲେ ତମେ ଯେମିତି କହିଲ କି ତମ ଜେଜେ ଗଛ ଲଗେଇଥିଲେ ତ ତ୍ ମାନେ କଣ ତମ ଜେଜେଙ୍କୁ ଗଛ ଲଗେଇବା ବହୁତ ପସନ୍ଦ ବୋଧେ ସେ ବହୁତ ପ୍ରକୃତି ସହିତ ଯୋଡି ହେଇକି ରହିଛନ୍ତି ବୋଧେ?
ହଁ ସେ ବହୁତ ଗଛ ଲଗାନ୍ତି। ମାନେ ଉଁ ହୁଁ ଗଛ ବି ଲଗେଇଲେ ଏମିତି ବି ଆମେ ଫଳ ବି। ଅଁ ଖାଇପାରିବା କି ସେ ବି ଆମକୁ ଛାଇ ବିି ଦବ ମୁଁ ତାପରେ ମୋ ଜେଜେ ବି ଯୋଉ ଗଛ ଲଗେଇ ଆମ୍ବ ଗଛ ଏ ସେ ସେ ଗଛ ମୂଳେ ବି ଯାଇଙ୍କି ବସନ୍ତି ସବୁବେଳେ ଖରାଦିନେ।
ଆଚ୍ଛା ଜାଣି ପାରିଲି ଯେ ତମ ଜେଜେ ବହୁତ ପ୍ରକୃତିକୁୁ ଭଲ ପାଆନ୍ତି ଆଉ ପ୍ରକୃତିର ସାଙ୍ଗରେ ରହିବା କୁ ଚାହାନ୍ତି ଯାହା ହଉ ତମ ଜେଜେ ଗଛ ଲଗେଇଥିଲେ ବୋଲି ଆଜି ତମ ଆମ୍ବ ଖାଉଛ ଆଉ ଆମ୍ବ। ଯୋଉଟା କି ବାହାରେ ମାର୍କେଟ ରେ ବି ଏବେ ବହୁତ ଦରଦାମ ତାର ବଢିଗଲାଣି ଏଥର ତ ବହୁତ ଆମ୍ବ ହେଇଛି କି ତୁ ବି ଯୋଉମାନଙ୍କର ଗଛ ନାହିଁ ଯେମିତିକି ଆମର କହିବାକୁ ଗଲେ ଗଛ ନାହିଁ ଆମେ କିଣିକି ହିଁ ଖାଉ। ଆଉ କିଛି କିଛି ଆମ୍ବ ଯୋଉଟା କି ବାହାରୁ ଆସେ ସେଟା ବି ବହୁତ ଅଧିକ ଦାମ୍ ଥାଏ। ଅ ତମେ ଖାଇପାରୁ ଘରେ ଅଛି ଭଲ କଥା।
ଆଉ। ବର୍ଷା ଋତୁ ତେମୁକୁ ଭଲ ଲାଗେ। ଆଉ ବର୍ଷା ଋତୁ ତମକୁ କଣ ପାଇଁ ଭଲ ଲାଗେ କୁହ ତ?
ହଁ ମତେ ବର୍ଷା ଋତୁ ଯେ କହିଲି ଯେମିତି କି ଶୀ ତ ଋତୁ ବର୍ଷା ଋତୁ ବହୁତ ଭଲ ଲାଗେ ମତେ କାହିଁକି ନା ଯେମିତି ତମେ କହିଥିଲ ଆଗରୁ କି ବର୍ଷା ଦିନରେ ବ ଗଛ ଗୁଡିକ ସତେଜ ହେଇ ଯାଆନ୍ତି ସେଙ୍ଗୁଳା ଟାଇପ୍ ର ବର୍ଷା ପରେ, ଗଛ, ପାହାଡ, ନଦୀ ସବୁ ବହୁତ ସୁନ୍ଦର ଦେଖାଯାଏ। ମାନେ ଏମିତି ଲାଗେ କି, ସବୁ ଆଡେ ପୁରା ସବୁ ଜିମା ବଢି ଯାଇଛି। ଆଉ, ସବୁ କିଛି ସତେଜ ଲାଗେ। ଯେମିତି ପାହାଡ ମଧ୍ୟ ବହୁତ ସଫା ଦେଖାଜା ଯାଏ ନଦୀରେ ମଧ୍ୟ ସୁନ୍ଦର ପାଣି ଆସିଯାଏ। ଆଉ, ସେଇଥିପାଇଁ ମତେ ବର୍ଷା ଦିନ ଭଲାଗେ। ଆଉ ଯେମିତି କିି ତମେ ଜାଣିଥିବ, ଛୁଆ ବେଳେ ଆମେ ବର୍ଷା ହେଲା ମାନେ, ଡଙ୍ଗା ବନେଇକି ଭସଉଥିଲୁ। ସେ ସବୁ ବି ମୋର ଛୋଟ ବେଳ ର ଅନୁଭୂତି ବହୁତ ଭଲ ଅଛି। ତମେ କେବେ ସେମିତି କରିଛ କି ନାଇଁ ବର୍ଷ
ହଁ, ହଁ କାଗଜରେ କାଗଜରେ, ଯୋଉ ଡଙ୍ଗା କ କି ଭସାନ୍ତି ପାଣିରେ।
ଆଛା, ମୁଁ ବି ସେମତି ବହୁତ କରିଛି। ମତେ ସେଇଟା ବହୁତ ଭଲ ଲାଗେ।
ଆସିଲା ପରେ ବି, ଘର ପାଖରେ ଯଦି କୌଣସି ମାନେ ବର୍ଷା ହେଇକି ଯଦି କୋଉ ଜାଗାରେ ବି ପାଣି ରହିଯାଇଛି! ଆଉ, ସେଠିବି ଆମେ ଡଙ୍ଗା କରିକି ଭସାଉ କାଗଜରେ।
ଆ୍ଛା, ଆଉ ଡଙ୍ଗାର ମ ହଁ ନି ନିଶ୍ଚିତ ଭାବରେ, ଆମେ ତ ବହୁତ ଖେଳିଛୁ ସେମିତି ମୁଁ ଏବେ ବି କହିବାକୁ ଗଲେ, ଯଦି ମତେ ଆକ୍ଚୁଲି କାଗଜରେ ସବୁ ଜିନିଷ ବନେଇବାକୁ ବହୁତ ଭଲ ଲାଗେ। ମୁଁ କାଗଜରେ ଡଙ୍ଗା ବନେଇ ପାରେ। ଆଉ, କାଗଜରେ ଏମିତି କି ମଣିଷ ଟାଇପ୍ ରେ କିଛି ବି କାଗଜରେ ହି ମୁଁ, ଏମତି ମୋଡି ମୋଡିକା ତାକୁ ବନେ ଦିଏ ସବୁ। ଆଉ, ମତେ ବହୁତ ଭଲ ଲାଗେ। ମାନେ ଡଙ୍ଗା ବି ମୁଁ, ଦି ତିନି ପ୍ରକାରର ଡଙ୍ଗା ବନେଇ ପାରେ କାଗଜ ରେ। ଆଉ, ମତେ ବହୁତ ଭଲ ଲାଗେ। ସେଥିପାଇଁ ମୋ ଭଉଣୀ ମତେ ସବୁବେଳେ, ଏବେ ବି ଆଜି ପର୍ଯ୍ୟନ୍ତ ବି, ସେ ମତେ କହୁଛି ତୁ ମତେ ଡଙ୍ଗା ବନେଇଦେ। ମୁଁ ବର୍ଷା ହେଲେ ଭସେଇବି।
ହଁ, ମତେ ବି ଆସେ, ମାନେ କାଗଜରେ ମୁଁ ବି ବହୁତ କିଛି ଜିନିଷ ବନେଇ ପାରେ। ଯେମିତି କିି-ଇ କଣ କହିଲ? ଡଙ୍ଗା ବନେଇ ପାରେ। ଆଉ ହେଲା-ଆ ଅ, ମାନେ କଣ? ସେ ଯୋଉ ମଣିଷ ଅଛି କହିଲ, ମଣିଷ ଭଳିଆ ଯୋଉ ମୋଡ଼ି ମୋଡ଼ିକି କର। ଚିରିକି କାଗଜକୁୁ ସେ ସେଇଟା ବି କରିପାରେ। ଆଉ, ହଉଛି ପଦ୍ମ ଫୁଲ ବି କରିପାରେ କାଗଜରେ। ଆଉ ହେଲା କଣ କହିଲ? ରକେଟ୍ ଯୋଉଟା ମାନେ ଅ ଛୁଆ ପିଲାମାନେ ଛୁଆମାନେ ଖେଳନ୍ତିନି ଗୋଟେ କରିକି, ସେଥିରେ ସେଇଟା ବି କରିପାରେ। ଆଉ, କାଗଜରେ ଆଉ ଗୋଟେ କଣ କରନ୍ତି? ସାପ କରନ୍ତି।
ହଁ, ସାପ ବି କରନ୍ତି। ଆଉ ଫୁଲ ବି ପଦ୍ମ ଫୁଲ, ମୁଁ ଗୋଲାପ ଫୁଲ, ବି ବନେଇ ପାରେ, ତା ଦେହରେ ମୋଡି ମୋଡିକି କାଗଜରେ ଚିରିକି ତାକୁ ଆଉ, ଯୋଉ ଆମ୍ ରଙ୍ଗୀନ୍ କାଗଜ ମିଳେ ତା' ଦେହରେ ଯୋଉ, ଆମେ ଗଣେଶ ପୂଜା, ସରସ୍ଵତୀ ପୂଜାରେ ପତକା ଲଗାନ୍ତି। ସେଥିରେ ତମେ କେବେ ଗୋଲାପ ଫୁଲ ଟ୍ରାଏ କର। ଗୋଲାପ ଫୁଲ କେବେ ଚେଷ୍ଟା କର, ବହୁତ ସୁନ୍ଦର ଦେଖାଯାଏ। ମୁଁ ଆମ ଘରେ ବହୁତ୍ ରଖିଛି।
ମାନେ, ମୋଡି ମୋଡିକି ଅଥିରେ ଅଠା ଲଗେଇକି କରନ୍ତି।
ହଁ, ହଁ, ବାସ୍ ବାସ୍ ଠିକ୍ କଥା କହିଲ। ତା' ଦେହରେ କିଛି ଅ ଯେମିତି କୁହନ୍ତିନି, ରଙ୍ଗୀନ ଅ ଜିଙ୍କ୍ ବା ଚିକ୍ ଚିକ୍ ଯୋଉ ମିଳେ। ସେଟାକୁ ବି ଆଣିକି ଯଦି ଆମେ ପକେଇଦବା ତ ଆହୁରି ବହୁତ ସୁନ୍ଦର ଦେଖାଯାଏ। ମୁଁ ଆମ ଘରେ ଗୋଟେ ଯୋଉ କୁହନ୍ତିନି, ଫୁଲ ଦାନି ଗୋଟେ ବନେଇକି ସେମିତି ରଖିଛି। ସବୁ ପ୍ରକାରର ଗୋଲାପ ଫୁଲ, ସବୁ କାଗଜରେ ଗୋଲାପ ଫୁଲ ବନେଇବେ।
ହଁ। ତା'ପରେ ଶୀତ ଦିନ ବି ସେମିତି, ବହୁତ କିଛି ମାନେ ବହୁତ ଭଲ ଲାଗେ। କାହିଁକି ନା ସେଥିରେ ବି ବହୁତ ଫୁଲ ଫୁଲ ହୁଏ। ଫୁଲ ଗୋଟେ ଭଲ ଭଲ ଆଉ, ଶୀତ ଦିନରେ ଟିକେ ବୁଲାବୁଲି କରିବା ପାଇଁ ବହୁତ ଭଲ ଲାଗେ, ସେଥିପାଇଁ।
ନିଶ୍ଚିତ ଭାବରେ, ଶୀତ ଦିନରେ ବୁଲାବୁଲି, ଫୁଲ ଯେମିତି କହିଲ କି ଯୋଉଟା କି ଗେଣ୍ଡୁ ଫୁଲ ଶୀତ ଦିନରେ ହିଁ ଅଧିକ ମିଳେ ସବୁ ଭେରାଇଟିର ଫୁଲ। ଯଦି ଆମେ ଦେଖିବା ଗେଣ୍ଡୁ ଫୁଲର ସବୁ ଭେରାଇଟି ଶୀତ ଦିନରେ ହିଁ ମିଳିଥାଏ। ଆଉ, ସେଇଟା ବି ମତେ ବହୁତ ଭଲ ଲାଗେ। ଆଉ, ଆମ ଘରେ-ଏ ଖାସ କରିକି ଗେଣ୍ଡୁ ଫୁଲ ବହୁତ୍ ଲଗାଯାଏ। ମୋ ମମିଙ୍କୁ ବହୁତ୍ ପସନ୍ଦ ଗେଣ୍ଡୁ ଫୁଲ ଲଗେଇବା। ତ ସେଥିପାଇଁ ସିଏ ବି ବହୁତ ଲଗାନ୍ତି। ଆମ ବାଡ଼ିରେ ଏବେ ବି ହେଇଛି ଗେଣ୍ଡୁ ଫୁଲ। ତ ମତେ ବି ସେଇଟା ବି ବହୁତ ଭଲ ଲାଗେ ଯେ ସବୁ ଋତୁରେ କିଛି କି କିଛି ଗୋଟେ ନୂଆ ନୂଆ ଜିନିଷ ଦେଖିବାକୁ ମିଳେ ସେଇଥିପାଇଁ ବି ବହୁତ ପସନ୍ଦ।
ହଁ। ସେଇଟା ତ ଠିକ କଥା ତାପରେ ଯଦି ବି ଆମେ କିଛି ଗଛ ଲଗାଉଛେ ସେଟା ଆମ ମାନେ ଆମର ହିଁ କିଛି ଭଲ ପାଇଁ ଆମେ ଲଗଉଛେ ସେ ଫୁଲ ଗଛ ହଉ କି ଫଳ ଗଛ ହଉ ସେଥିରୁ ଆମେ ହିଁ କିଛି ଫୁଲ ନେଇକି ଠାରଙ୍କୁ ବି ପୂଜା କରିପାରିବା ଫଳ ଆମେ ନେଇକି ଖାଇପାରିବା। ତ ଲୋକମାନେ କିଛି ଅଛନ୍ତି ଯୋଉମାନେ କି ବୁଝିପାରନ୍ତିନି ଆଉ ସେମାନେ ଗଛ ଫଛ ହାଣି ଦିଅନ୍ତି ବହୁତ ଗଛ ହାଣି ଦଉଛନ୍ତି ସେମାନେ
ହଁ ଆଜିକାଲି ସେମାନେ ବୁଝି ପାରୁନାହାନ୍ତି କାହିଁକି ନା ଏବେ ଦେଖ କେ ଏତେ ଗରମ ବଢ଼ିଗଲାଣି ଏବେ ଯଦି ଆମେ ଆମ ଜେଜେବାପା ଜେଜେମାଆଙ୍କୁ ପଚାରିବା ସିଏ କହିବେ ଯେ ତାଙ୍କ ବେଳେ ଏତେ ଗରମ ନ ଥିଲା। ଗ୍ରୀଷ୍ମ ଦିନରେ ବି ସେମାନେ ଆରାମସେ ରହୁଥିଲେ। ଏବେ ସେ ଗଛ କାଟି ଦଉଛନ୍ତି ବୋଲି ଆଜି ଆମକୁ ଏତେ କଷ୍ଟ ହଉଛି ଯୋଉଥିରେ କି ଗରମର ମାତ୍ରା ବଢିଗଲାଣି ଏବେ। ରାସ୍ତାରେ ଗୋଟେ ଗଛ ନାହିଁ ତମେ ଯଦି ଗାଡି କିମ୍ବା ସାଇକେଲ ନେଇକି ବାଟରେ ଯାଉଛ ତମକୁ ରହିବା ପାଇଁ ବି ଗୋଟେ ଗଛ ମିଳୁନି ଏତେ ଜୋରେ ଖରା ଗଛ କାଟି ଦଉଛନ୍ତି ଲୋକମାନେ ବୁଝି ପାରୁନାହାନ୍ତି। ଆଉ ଦିନକୁ ଦିନ ଆହୁରି ମଧ୍ୟ ଗରମ ବି ବଢି ବଢି ଚାଲିଛି ଶୀତ କମିଗଲାଣି। ସେଇଟା ବି ଲୋକମାନେ ବୁଝୁନାହାନ୍ତି।
ବର୍ଷା ବି ହଉନି ନା ସେଥିପାଇଁ ଗଛ କାଟି ଦଉଛନ୍ତି ବୋଲି ବର୍ଷା ବି ହଉନି। ଆଉ ବର୍ଷା ହଉନି ବୋଲି ତ ଯୋଉମାନେ କି ଚାଷ ବାସ କରୁଛନ୍ତି ତାଙ୍କ ଉପରେ ସେ ପ୍ରଭାବ ଟା ପଡୁଛି ଚାଷ କରିବେ କେମିତି ସେମାନେ ବର୍ଷା ହଉନି ଯଦି ଚାଷ କେମିତି ହବ। ଏବେ ଏଇ ବର୍ଷ ବି ଦେଖ ସେମତି ବର୍ଷା ଯଦି ହେଇନି ଏ ବର୍ଷ ଲୋକମାନେ ଧାନ ବି ଏପର୍ଯ୍ୟନ୍ତ ଲଗେଇନାହାନ୍ତି। ଏମିତି କି ଅ ସାଧାରଣତଃ ଲୋକମାନେ ମାନେ ରଜ ଟାଇମ ବେଳକୁ ରଜ ବେଳକୁ କୁ ବି ଧାନ ବୁଣି ଦିଅନ୍ତି। ତମେ ଯଦି ବି ଗାଁରେ ରହୁ ଥିବ ତମେ ଜାଣିଥିବ ବି ଭଲ ସେ ଯଦି ମାନେ ହଁ। ଯଦି ବି ଗାଁରେ ରହୁଥିବ ଦେଖିଥିବ ତମ ଗାଁରେ ଲୋକମାନେ ଏତୋବେଳକୁ ମାନେ ଧାନ ମାନେ ବୁଣି ଦିଅନ୍ତି। ରଜ ରଜ ବେଳକୁ ଧାନ ବୁଣା ଯାଏ ଆମର ତ ଯୋଉ ଅକ୍ଷୟ ତୃତୀୟ ନୁହେଁ ଅକ୍ଷ ତୃତୀୟା ହୁଏ ସେତେବେଳେ କେ ମାନେ ଧାନ ସେଇଠୁ ବୁଣିବା ଆରମ୍ଭ କରିଦିଅନ୍ତି। କିନ୍ତୁ ଏ ବର୍ଷ ବର୍ଷା ନାହିଁ ଏବେ କଣ ଧାନ ବୁଣିବେ ସେ ଲୋକମାନେ।
ନିଶ୍ଚିତ ଭାବରେ ତମେ ଯଉ ସବୁ କଥା କହିଲ